ହାଲେ ହଁ ହାଲେ।
ଆଉ କଣ କରୁଛ?
କଣ କରୁଛନ୍ତି?
ଏଇ ବର୍ଷା ତ ହେଉଛି ଘରେ ବଇଛି ଆଉ।
ଆଉ ଆପଣଙ୍କର ସପଟେ କଣ ପ୍ରସିଦ୍ଧ କଣ?
ପ୍ରସିଦ୍ଧ ଆମର ହଉଛି ରଥଯାତ୍ରା ଗୋଟେ। ଅଷ୍ଟପହରୀ ଗୋଟେ ଆଉ ଲ ଲକ୍ଷ୍ମୀ ପୂଜା ଆଉ ହୋଲିିଟା।
ହ ଓ ହ ବଢିଆ ଆଉ ଘରେ ଘରେ ସବୁ କଣ କେମିତି ଅଛନ୍ତି।
ଘରେ ସବୁ ଭଲ ଆଉ। ଦି ଭଉଣୀ ଦି ଭଉଣୀ ଚାରି ଭାଇ ମା ଅଛନ୍ତି ଆଉ
ଆଉ ମାନେ ସବୁ ସମସ୍ତଙ୍କ ଦେହ ପା ସବୁ ଭଲ।
ହଁ ଭଲ ସବୁ ଆଉ ତମର ଏକର କଣ କେମିତି ସବୁ।
ହଁ ଭଲ ସବୁ ଘରେ ବାପା ବୋଉ ଭାଇ ଆଉ ମୁଁ ଆଉ ତାପରେ ବର୍ଷା ତ ଚାଲିଛି ଜୋର।
ବର୍ଷା ତ ହଉଛି ଦି ତିନି ଦିନ ହେଲା ଆଉ।
ହଁ ବର୍ଷା ତ ଜୋର ହଉଚି ଆଉ। ଆଉ କଣ ଆମର ଏଇଠି ହଉଛି ଆଉ ରଥ ଯାତ୍ରା ତାପରେ ଯୋଉ ବରା ତାପରେ ଲକ୍ଷ୍ମୀ ପୂଜା। ଆମର ଢେଙ୍କାନାଳ। ଆଉ ଆପଣଙ୍କ କୋଉ କୋଉ ଏରିଆ?
ଢେଙ୍କାନାଳ।
ଓହୋ।
ଗୁଡିଆ କାଟେଣି ଜାଣିଥିବେ?
ଆ ହଁ ମୁଁ ଶୁଣିଛି।
ହଁ ସବୁ ଗୁଡିଆ କାଟେଣି ଆଉ କଣ କରୁଥିଲେ କଣ?
ଆଉ ଏଇଠି ବସା ଉଠାକରୁଥିଲୁ। ଏଇ ଏବେ ଟିକେ ମାର୍କେଟ ରେ ଟିକେ ଅଛି।
ହୁଁ ହୁଁ।
ସବୁ ଟିକେ ବୁଲା ବୁଲି ଦୋକାନ ଫେକାନ ପାଖରେ। ଆଉ ଆଉ ଦେହ ଦେହ ସବୁ ଭଲ ଅଛି।
ହଁ ଦେହ ପା ଭଲ ଅଛି। ହଉ
ଆଉ ହଁ ଭଲ ସବୁ ଆଉ କେତେ ଦିନ ହେଇଯିବ ତଥାପି ଇ ଯେଉ ଆପ ଟା ୟୁଜ କରୁଛନ୍ତି ଚଲଉଛନ୍ତି।
ହେଇଗଲା ମୋର ଛଅ ଦିନ ଭଳିଆ ହେଇଯିବ। ଛ ସାତ ଦିନ ଭଳିଆ ଯେ ଏରା କାହା ସହିତ କେବେ ଗପିନଥିଲି ଏଇଟା ଏଇଟାକୁ ଚାରିଟି କଲ କରିଛି ମୋର ଦେଇଥିଲା ପନ୍ଦରଟା ନା କୋଡିଏ ଟା କଲ। ଟୋଟାଲି ଚାରିଟା କଥା ମେନ୍ ହେଲା କଥା ପାଇଁ ଟାଇମ ମିଳନି କାମ ହିରେ ଲେଡିଜ ହେଲା ତାଙ୍କର ଘରେ ବହୁଛନ୍ତି କଥା ହେଇଯାଉଛନ୍ତି।
ହଁ ଆ କଥା ହେଲେ ଭଲ ତାପରେ ଏଭଳି ପଚରା ପଚାରି କଥାବାର୍ତ୍ତୀ ହେଲେ ସିଏ ଆପେ ଆପେ ତାର କଲ ଟା କଟିଯିବ।
ହଁ ହଁ।
ହଁ ଆଉ ଆଉ ସବୁ ଠିକଠାକ୍ ସବୁ ଅଛି।
ହଁ ହଁ କଣ କରୁଛନ୍ତି ଏଇନା।
ଏଇଖିଣା ପ୍ଲସ ଟୁ ସରିଲା ତାପରେ ଏଇଖିଣା କିଛି କାମ ଉପରେ କିଛି ଚାଲିଛି ଆଉ ଏଇଆ ଆଉ ଆଉ କଣ ଆପଣ କଣ କରନ୍ତି?
ମୁଁ ସେଇ ଗୁଡିଆ ଗଡିଆରେ ଅଛି ଆଉ କସର ରେ।
ଅ ହ ହଁ ଆଉ ସବୁ ଠିକ ଠାକ ସବୁ ଚାଲିଛି।
ହୁଁ ଏଇ ଖଣିରେ ଅଛୁ ଖାଦାନରେ ଆଉ।
ହଁ ଆଉ ଘରେ ଘରେ ଆ ପଣ ଘରେ ଆପଣ ବଡ଼।
ନାଇଁ ନାଇଁ ମୋ ଉପରେ ଅଛନ୍ତି ତିନି ଭାଇ। ଦି ଜଣ ବାହା ହେଇଛନ୍ତି ହଁ ଦି ଭାଇ ବାହା ହେଇ ଯାଇଛନ୍ତି। ଆଉ ଜଣେ ଭାଇ ଅଛନ୍ତି ମୁଁ ସଭା ସାନ ଆଉ। ଆ ଭଉଣୀ ଦି ଜଣ ବାହାର ହେଇ ଯାଇଛନ୍ତି ଆଉ।
ଆଚ୍ଛା ଆଛା ଆଉ ସବୁ ଠିକ ଠାକ ଉପରେ ସବୁ ଚାଲିଛି ସବୁ।
ହୁଁ ହୁଁ। ତମର ଏ କ କଣ କୁହନ୍ତୁ? ଆଉ ଯୋଉ ଯାଇଥିଲେ ପୁରୀଆଡେ ଯିବେ ନା ଯିବେନି?
ହଁ ପୁରୀଆଡେ ଯିବା ଯେହେତୁ ରଥଯାତ୍ରା ହଉଛି ଆମ ମାନେ ଗଟେ ବେ ରଥଯାତ୍ରା ଯେତେବେଳେ ଗୋଟେ ବଡ ଫେସ୍ଟିଭାଲ ପର୍ବ ଟା ଆଉ ମ ଆଉ ଯେମିତି ହେଲେ ଟିକେ ଯିବା ଟିକେ ଠାକୁରଙ୍କ ଦର୍ଶ ନ କରିବା ବୁଲାବୁଲି କରିକି ଆଉ ଆସ
କରିବ ଯିବା ସାଙ୍ଗ ହେଇକି ଆଉ।
ଅ ହଁ ନିହାତି ଆଉ। ନିହାତି ଯିବା, ସବୁ ତାପରେ ରଥଯାତ୍ରା ତାରେ ତ ନଗଲେ ଗୋଟେ ହବନି। ତାପରେ ବର୍ଷକରେ ସେଟା ପୁଣି ଥରେ, ଆଉ ଠାକୁରଙ୍କ ଦର୍ଶନ ବି ଇଏ ବେ ମୁଁ ବି ଯାଇନି ବହୁତ ଦିନ ହବ।
ହୁଁ। କି ତଥାପି ତଥାପି କେତେ ବର୍ଷ ହେଲା ଯାଇନାହାନ୍ତି?
ଅ ତଥାପି ଆସିକି ଏ ଚ ଚାରି ପାଞ୍ଚ ବର୍ଷ ହେଇଗଲାଣି ଆଉ ଯାଇନି ଆଉ।
ଓହୋ।
ଆଉ ଆ ଆପଣ କଣ ଏବେ ଯାଇଥିଲେ ନା ଏବେ ଯିବେ?
ଦିଇ ବର୍ଷ ହେଲା ଯାଇନି, ଆଗରୁ ଯାଇଥିଲି ନୂଆ ବର୍ଷକୁ ଯାଇଥିଲ ଏଇ ଦି ବର୍ଷ
ଆଗ ଆଗ ଆଗରୁ ଯାଇ ବୁଲାବୁଲି କରିକି ଠାକୁରଙ୍କୁ ଦର୍ଶନ କରି ଆସିଛନ୍ତି?
ହଁ ରହିଥିଲୁ ଯାଇକି ଦି ତିନି ଦିନି ରୁମ ନେଇକି ରହିଥିଲୁ ସାଙ୍ଗ ପିଲା ସବୁ।
ହ ତାପରେ ତାପରେ ଭିଡ ଟା ବି ସେଇଦିନ ଭିଡ ବି ହୁଏ ଅଧିକା।
ନାଇଁ ନୂଆ ବର୍ଷ ଟା ଠିକ ରହୁଛି ନୂଆ ବର୍ଷକୁ ଗଲେ ଏତେ ଭିଡ ଭିଡି ନାହିଁ। ଆରାମସେ ଦର୍ଶନ କରିପାରିବ। ରୁମ ନେଇକି ବି ରହି ପାରିବି ଆରାମସେ ବୁଲା ବୁଲି। କିଛି ଟେନସନ ହବନି, ଏଇ ରଥଯାତ୍ରା ରେ ବୁଲାବୁଲି କରିପାରିବନି ଆଉ।
ରଥଯାତ୍ରା ହଁ କିନ୍ତୁ ଠାକୁରଙ୍କ ଦର୍ଶନ ଟା କରିବା ସେଇଟା ହଉଛି ଫାଷ୍ଟ। କାହିଁକି ନା ତାପରେ ଯୋଉ ଲୋକ ଯୋଉ ଲାଇନ ଲଗଉଛନ୍ତି ଯୋଉ ଭିଡ ପେଲା ଠେଲା। ଏ ଯୋଉ ଗହଳି ଯୋଉ ଠା ଠାକୁରଙ୍କ ଦର୍ଶନ ପାଇଁ ଲୋକ ସବୁ କୁଆଡୁ କଣ ନାହିଁ କୁଆଡୁ ଆସୁଛନ୍ତି।
ହୁଁ ହୁଁ।
ହଁ ଆଉ ଯେତେବେଳେ ବଡ ଠାକୁର ଆଉ ଲୋକ ତ ହେବେ ହିଁ। ଆଉ ତାପରେ ଏ ସେ ଏମିତିଆ ଠାକୁର ଯେ ସେ ଯେତେ ତମେ ଯେ ଯେତେବେଳେ ତମେ ଯୁଆଡେ ଯାଅ ସବୁବେଳେ ସବୁବେଳେ ଭିଡ। ସଦାବେଳେ ଭିଡ ଆଉ ସେ ସେ ଭିଡ ସେ ଏ ବେ ଭିଡରେ ଠାକୁରଙ୍କ ଦର୍ଶନ କରିବା ମାନେ ତ ତ ପାଇଗଲ କେତେ ମାନେ ବଡ କଥା ଯେ ସେଟା ମାନେ ମାନେ ଇପୁଣ୍ୟ ର କଥା ହେଇ ମୁଁ କହିଲି ହଁ ଇଣ୍ଡିଆ ବାହାରୁ ଲୋକ ଆଉଛନ୍ତି। ତାପରେ ଯୋଉ ଗହଳି ପେଲା ଢେଲା ଠାକୁରଙ୍କୁ ଦର୍ଶନ କରିବା ଆଉ ସେ ସେ ସିଏ ଯୋଉ ଖୁସି ଆ ସେ ଜାଗାରେ ଆଉ ସେ କୋ ଆଉ କୋଉଠି ନାହିଁ।
ନା ସେଠି ଆଉ ଏତେ ଇଏ ଆସିବ କୋଆଡେ। ଶାନ୍ତିରିଆ
ହଁ।
ସବୁଠୁ ଶାନ୍ତି ଲାଗେ ନୂଆ ବର୍ଷ, ନୂଆବର୍ଷକୁ ଯିବ ପୁରା ଶାନ୍ତି ରେ ବୁଲାବୁଲି। ଆରାମସେ ଗଲ ଅ ବଡା ଟିକେ ପାଇଲ ଠାକୁର ଦର୍ଶନ କଲ ସକାଳୁ ଗାଧେଇ ଗୁଧା ବହୁତ ଫାଙ୍କା ରହୁଛି।
ହଁ ହଁ ଆଉ ଘରେ ସବୁ ସମସ୍ତିଙ୍କ ଦେହ ପା ସବୁ ଭଲ।
ନା ଭଲ ଭଲ ସବୁ।
ହଁ। ଆଉ ଆଉ ଆଜି ସେଠି କଣ ବର୍ଷା କଁ କଣ କୋଉ ଭଳିଆ ବର୍ଷା ହଉଛି?
ଏ ବର୍ଷା ତ ହଉଛି ତିନି ଦିନି ହେଲା ଆଉ ତଳି ପଚିଲାଣି ରୁଆ ହବ ବୋଲି ଆଉ।
ହଁ ବର୍ଷା ପୁରା ଲାଗିକି ରହୁଛି ଲୋକ ପୁରା ବାହାରିକି ବାହାରୁ ପାରୁନାହାନ୍ତି।
କାରଣ ମୁଁ ବଇଛି ହଉଛି ବର୍ଷା।
ବର୍ତ୍ତମାନ ବି ଝିପି ଝିପି ଝିପିଝିପି ବର୍ଷା ବି ଏପର୍ଯ୍ୟନ୍ତ ହଉଛି।
ଏକର ଜୋର ହଉଛି।
ହଁ ନା ଆମ ଆ ଏଆରେ ବି ଏଠି ଜୋର ହେଇକି ଗଲାଣି ଆଉ ଅନ୍ଧାର ହେଲାଣି ଆସିଲାଣି। ଆହୁରି ଝିପି ଝିପି ହଉଛିି ଆହୁରି ବି ହବ।
ଏବେ ହବ ରାତି ଟାଙ୍କ ହବ।
ହବ ତ ରାତି ଯାକ ହବ ଆଉ ହଁ ଆଉ ଆ ଆପଣଙ୍କର ଭଲ ନାଁ କଣ ଆପଣଙ୍କର?
ବ୍ରହ୍ମାନନ୍ଦ ରାଉତ।
ଆଉ ବଢିଆ ନା ବଢିଆ ନାଟା ଆଉ
ତମ ନାଁଟା କଣ ଫୁଲ୍ ନାଁଟା।
ବିପିର ସାହୁ।
ଓହୋ। ତମର ଶିଶିର ଜଣେ ଆମର ଜଣେ ଅଛନ୍ତି ସାଙ୍ଗ ସେଇ ଢେଙ୍କାନାଳ ପାଖାପାଖି। ଡାଇ ହଁ ଡାଇବର ଅଛନ୍ତି ଆଉ।
ହଁ ସ ହୁଁ ନା ନାଁଟା ବ୍ରହ୍ମାନନ୍ଦ ନାଟା କିନ୍ତୁ ବ ବଢିଆ ଅତି ସୁନ୍ଦର ନାଟା ଆଉ ଭଲ ନାଁ ଦେବି ଭଲ ହଁ
କାମ ତ ଏତେ ଆଉ ନାହିଁ ନା।
ହଁ କାମ ତ ନାହିଁ ଆଜିକାଲି ତ ସ କାମ ସମସ୍ୟା ତ ବହୁତ ସବୁଆଡେ ଅ ସବୁଆଡେ
କାମ ଥିଲେ ପଇସା ନାଇଁ ପଇସା ଥିଲେ
ୱ। ହ ପଇସମ ସେଟା ସତ ସେଟା ଲାଗି ରହିଛି ଘରେ ଘରେ ସେଟା ଲାଗି ରହିଛି।
ହୁଁ।
ହୁଁ।
ଆ ଚାରିଆଡେ ତ ସେମିତି ପ୍ରୋବ୍ଲେମ ରହୁଛି ଆଉ।
ହଁ ଆଉ ପଢାପଢି କଣ ଚା ସରିଲା କେତେ ବାଟ ଇଏ କଲେ?
ପ୍ଲସ୍ ଟୁ ଫାଶ୍ ର ପଢିକି ରହିଛି ଆଉ
ଓ ଆଉ ତାପରେ କିଛି ତାପରେ କିଛି କାମ ଫାମ ଚେଷ୍ଟା କରୁଛ କି
ଚଲେଇଛି ଶସ୍ତା ଚଲେଇଛି ଯେ ରହିଛି ଗୋଟେ ଜାଗାରେ। ଗୋଟେ ଜାଗାରେ ସେଇ ଗୁଡିଆ ଗୁଡେ ଅଛି ଦେଖିବା ତା ଭିତରେ ଭିତରେ ଚଲେଇଛି କୁଆଡେ଼ ଗୋଟେ ଭଲ ଜାଗା ଦେଖୁଛି ଆଉ।
ହୁଁ ହୁଁ ହୁଁ ହଉ ଭଲ କଥା କାମ କାମ କଲେ
ଏଇ ଡୁବୁରି ପ୍ଲାଟ ପକା ହେଇଛି ଦେଖିବା କଣ ହଉଛି ଯଦି ହେଇଯିବ ହେ।
ହଁ ଏ ଭଲ ଜାଗା କାମ ଯଦି ହେଇଯାଇ ବି ଗୋଟେ ଭଲ କାମ
ନା ଆମକୁ ଏଇଟା ପା ପାଖ ରହୁଛି ନା ଆମକୁ ଏଇଟା ଆକୁ ରହୁଛି ଟୋଟାଲି କେତେ କହିଲ କୋଡ଼ିଏ କିଲୋମିଟର ଆମ ଘର
ହଁ ପୁରା ପୁରା ପାଖ କହିଲେ ଚଳେ ଆଉ ହଁ ପୁରା ପାଖ କହିଲେ ଚଳେ ଆଉ ଭଲ ତାପରେ ସେ କା କାମଟା ବି ଭଲ କାମଟା ବି କଲେ ଘରେ ବି ଖୁସି ସବୁ ଖୁସି କାମ ନିହାତି ଦରକାର।
ହୁଁ।
ହଁ ଆଉ ତାପରେ କାମ ବି ନ କଲେ କେତେ ଦିନ ଏଇଭଳିଆ ବସି
ନା ବସିକି ଆଉ ନା ନା ବସିକି କୁଆଡେ ରହିି ହବ ଏତେ ତମେ ଏଇ ଢେଙ୍କାନାଳ ଲାଇନ ବୁଝ ସୋରୁମ୍ ହେରିକା ଥିବ ଫାଙ୍କା ବୁଝୁନ ରହିବା।
ହଁ ନିହାତି। ମୁଁ ଯୋଗାଯୋଗ କରିବି ସବୁ ସବୁଦିନ ତ କଥାବାର୍ତ୍ତା ହବ। ଆଉ ନିହାତି ସବୁ ଭଲ ମନ୍ଦ ଯେତେବେଳେ ଯାହାବି ବି ହବ ମୁଁ ସବୁ ସୁବିଧା ଭଲ ମନ୍ଦ ସବୁ କହିବି। ନିହାତି ଭାବରେ ହଁ ନିହାତି ଭାବରେ ମୁଁ ଜଣେଇବି। ଆଉ ଆ ମୁଁ ବି ଚେଷ୍ଟା କରୁଛି କି ଗଟା କୋଉ କାମ ବି ମୁଁ ବି ଦେ ଖୁଛି ଆଉ ସେ ବି ନଜର ପ କହୁଛି ସିଏ ଇଏ ବି କରୁଛି ସେମିତି କିନ୍ତୁ ସେଭଳିଆ କିଛି କାମ ଭଲ କାମ ଟିକେ ମିଳି ମିଳୁନି। ଆଉ ନିହାତି
ତମର କିଏ ତମର କିଏ ଖଣି ଖୁଣ ଚିହ୍ନା ଅଚନ୍ତି ନା ନାହାନ୍ତି?
ଅ ହଁ ଚିହ୍ନା ପରିଚୟ ଚିହ୍ନା ପରିଚୟ ଲୋକ ଅଛନ୍ତି।
ବୁଝା ବୁଝି କରୁନ?
ହଁ ନିହାତି ବୁଝା ବୁଝି କରିବି ଆଉ ତମେ ତ ଏଇ ଲିଙ୍କରେ ରହିଲ କଥାବାର୍ତ୍ତା ହେଲ। ଆଉ ମୁଁ ବି ଜଣେଇବି। ଆଉ ଭଲ ମନ୍ଦ କାମ କୋଉଟା ବି ଦେଖିଲେ ବି ମୋ ନଜରରେ ଆସିଲେ ମୁଁ ତମକୁ ନିହାତି କହିବି ଆଉ ତାପରେ ମୁଁ ବି ଟିକେ ବସିକି ରହିଛି ମୁଁ ବି ଚେଷ୍ଟା କରୁଛି କି ଭଲ ମତେ କୋଉ କାମଟା ମିଳିଯାଉ ଜଲ୍ଦି।
ଭଲ ସବୁଠୁ ରହିବ କସୁରି ଖଣି ମାନିକାରେ ଭଲ ପଇସା ମାନେ ଦରମା ଟା କମ ଭଲ ଉପରି ଉପରା ବଢିଆ ପଇସା ମା ମାସକୁ ତମର ପନ୍ଦର ଭଳିଆ ଉପୁରି
ହଁ।
ପନ୍ଦର କୋଡିଏ ଲାଗି ଯାଉଛି ଆଉ।
ହଁ ହଁ ମ ହଁ ସେ ହଁ ସେ ହଁ ସେ ସେଇଭଳିଆ ସେଇ ଭଳିଆ କାମ ମିଳିଲେ ଏମ୍ ଆମ୍ ହଉଛି କାମ ବି ପଇସା ଭଲ ଅଛି କାମରେ ବି ଆଉ କିନ୍ତୁ ଏହା କଣ ଟିକେ ଖୋଜିବାକୁ ପଡିବ ଲାଗିବାକୁ ପଡିବ ଆଉ ସବୁ କାମ ତ ଶହ ଶ କୋଉ କାମ ହୁଏନି ମିଳେନି
ନା
ତାପରେ ଦୌଡା ଦୌଡି କରିବାକୁ ପଡିବ ତ କାମ ମିଳିଗଲା ତ ଚାଲିଲା ଏକାଥର କାମ ଗୋଟେ ଚାଲିଲା
ହଁ
ହଁ
ଦେଖ ବୁଝାବୁଝି କର ଆଉ କହିବ ଆଉ
ହଁ ନିହାତି, ତମ୍ କହିଲ ନିହାତି ତମେ ଏଇନା କଥାବାର୍ତ୍ତା ହୋଉଛ ନିହାତି ମୁଁ ଜଣେଇବି ଆଉ ସବୁ ଭଲ ମନ୍ଦ ବି ଏଭଳିଆ କଥାବାର୍ତ୍ତା ହବା ସବୁବେଳେ।
ହଉ ତମର କଣ ଏଇଟା ଆଜି ନୂଆ କଲ?
ଆଜି ନୂଆ ଖୋଲିଛି ଆଜି। ଆଉ ସେମିତି କିଛି ମୁଁ ଆ ଭିତରେ ଜାଣିନି। ଜଣଙ୍କ ସହିତ ଟିକେ କଥାବାର୍ତ୍ତା
ଆଉ ଚାରି ଦିନ ପରେ ତମର ହେଇଯିବ ଆଉ
ଆଚ୍ଛା ସେ ଯଉ ରେଜିଷ୍ଟର ହେଲା ପରେ କଣ ହବ?
ସେଥ୍ ସେଥିରେ ତମକୁ କଲ୍ ଦବ ପୁ କଲ ରେ କଥା ହବ ଆଉ
ଓହୋଃ ମାନେ ନିଜେ କଲ୍ କରିପାରିବ? ହଁ ଆ ତ ତମ ତମର ଆଜି କୁ ହେଇଗଲା ଛଅ ଦିନ।
ହଁ ହଁ ସାତ ଦିନ ଭଳିଆ ହେବ।
ସାତ ଦିନ ଭଳିଆ ହେଇଯିବ। ସେମାନେ ସବୁ ଜାଣିଲଣି? ସବୁ ଗାର୍ଯ୍ୟରେ ସବୁ ଜାଣିଲଣି, କରିଲଣି ନୁଅଁ। ହଁ କଥା ଆଁ ଭଲ କଥା ସବୁ ପଢିଆ, ଶିଖିଆ ସବୁ ଭଲ କଥା। ତାପରେ ଆସ ତମର ମୋର କଥାଆର୍ତ୍ତା ହେଲା, ଭଲ ଲାଗିଲା। ଆଉ ସବୁ ବି ଭଲ ମନ୍ଦ କଥା। ହଁ। ସବୁ ଭଲ ମନ୍ଦ କଥା କୁଆ କୁହି ହବା। ମୁଁ ଗୋଟେ କାମ ବି ବୁଝିଲେ ବି ତମକୁ ଜଣେଇବି ନିହାତି। ହଉ
ହଉ
ହଁ। ଆଉ ଏଇଆ ଆଉ